ହାଲୋ।
ବନ୍ଧୁ ଶୁଭ ସକାଳ ବନ୍ଧୁ ନମସ୍କାର।
ଶୁଭ ସଖାଳ ଶୁଭ ସକାଳ। ହ୍ୟାଲୋ। ନା ମ ମୁଁ କଣ କହୁଥିଲି କି? ଆଉ ସେ ତ କୋଉଠି କିଛି ହଉନି। ମୁଁ ଭାବୁଥିଲି ଏଇ ଦି ତିନି ଦି ତିନି ବର୍ଷ ପାଇଁ କି ଚାରି ବର୍ଷ ପାଇଁ ଆଉ କୋଉଠି ଗୁଡା କିଛି ନହବା ଯାଏଁ ଭାବୁଚି ଗୋଟା ଆଉ ଯେଗା ଫେଗା କୋଉଠି ଭଲ ମନ୍ଦ ତ ଆଖିରେ ଅଛନ୍ତି କୋଉଠି ଦେଖେ ଦି ଜଣ ମିଶି ଗୋଟେ ଆରମ୍ କରିବା କିଛି ଆଉ।
ଛୋଟ ବ୍ୟବସାୟ ଆରମ୍ଭ କରିବା ନାହିଁ?
ଛୋଟ ବ୍ୟବସାୟ ଆରମ୍ଭ କରିବା ଯଦି ଭଗବାନଙ୍କ ଦ୍ୱାରୁ ସେଇଟା ଧୀରେ ଧୀରେ ଧୀରେ ଧୀରେ ବଢ଼ିବାରେ ଚାଲିବ।
ହୁଁ।
ତାହଲେ ବଢିବ ଯାହା ହବ ଆଗକୁ ଦେଖିବା ଆଉ। ନା କି ଆମେ ଆଉ କଣ ଆମେ ସବୁ ଏତେ କଣ ଉଁ ଖରାପ ପିଲା ଆମେ ମୂଳ ବୁଡେଇଦବା ସେଟା ତ ହବନି ନା।
ହୁଁ।
ବୁଝୁନ୍ତି ନା ଆପଣ କଥାଟା କହୁଛି ଯୋଉ ବ୍ୟବସାୟ ଟା ଡ୍ରେସ ବ୍ୟବସାୟ ସେଥିରେ ମୂଳ ବୁଡିବନି।
ହୁଁ ନିଶ୍ଚିନ୍ତ ରିବସି ସେ ଡ୍ରେସ ଟା ଆପଣ ମୁଁ ବି ଦେଖୁଥିଲି ଦିଇ ତିନିଟି ଭିଡିଓ ମଧ୍ୟ ଦେଖି କି। ଆପଣ ଯୋଉ କଥା କହୁଛନ୍ତି, ତା ଦେହରେ ପୁରା ପାଞ୍ଚ ରୁ ଚାରି ଗୁଣା ପାଞ୍ଚ ଗୁଣା ଭଲ ମାନେ ଲାଭ କରୁ ଛନ୍ତି ଗୋଟେ ଡ୍ରେସ୍ ଛା
ହଁ ଆପଣ ଶୁଣନ୍ତୁ ଆପଣ ଶୁଣନ୍ତୁ ଆମର ଜାଗା ଭଡା ଧର ଜାଗା ଭଡ଼ା ଲାଇନ୍ ଭଡ଼ା ମାସକୁ ଯଦି ଭଲ ଜାଗା କେଉଁଠି ହେବ ତାହେଲେ ଜାଗା ରୁମ୍ ଭଡ଼ା ଧର ପାଞ୍ଚ ହଜାରେ
ହୁଁ।
ବିଲ୍ ଆମର ଦେଢ଼ ହଜାର ଆସୁ ଦେଢ଼ ହଜାର କି ଦୁଇ ହଜାର ସାତ ହଜାରେ
ହୁଁ।
ଛଅ ହଜାରେ ମୁଁ କହୁଛି ଶୁଣନ୍ତୁ ଆପଣ ସାତ ହଜାରେ ସାତ ହଳ ଡ୍ରେସ୍ ବିକିଦେଲେ ଆମର ସାତ ହଜାର ହେଇଯିବ।
ନିଶ୍ଚିନ୍ତ।
ଆପଣ ସାତ ହଜାର ସାତ୍ ସାତ ହଳ ଡ୍ରେସ୍ ବିକିଦେଲେ ଆମର ସାତ ହଜାର ହେଇଯିବ, ଆମର କଣ ମାସକୁ ତିରିଶି ଦିନିଆ ଆମର ସାତ ହଳ ଡ୍ରେସେ ବିକ୍ରି ହବନି ଆମର ମୂଳ ପଇସା ଭଡା ପଇସା ଆମର ଉଠିବନି।
ହଁ।
ଆମେ ଆମେ ହାତରୁ ଖାଇ ପିଇ ନଲେ ଆମେ ବର୍ଷେ ଚଲେଇବା।
ହଁ। ନାଇଁ ନାଇଁ କିଛି ଅସୁବିଧା ନାହିଁ।
ଆଉ।
ହୁଁ ଆପଣକୁ କହିଲେ।
ସେ ଯଉ ଲାଭ ବାହାରିବ ସେଥିରେ ଆମେ ଜିନିଷ କିଣିବାରେ ଲାଗିବା। ବଢେଇବାରେ ଲାଗିବା ବୁଝିପାରୁଛନ୍ତି ନା ଆପଣ
ନିଶ୍ଚିନ୍ତ ନି
ଏଇନା ତ ଆମେ ଏଇନା ତ ଆମେ ଘରକୁ ଖାଇ ପିଇକି ଚଲେଇ ପାରିବା ନା ଦୋକାନ ଟା
ହୁଁ ଆମେ ତ ଏଇନା ଘରେ ହିଁ ଖାଉଛୁ।
ଆମେ ତ ଏଇନା ଘରେ ଖାଉଛେ ଆଉ ପାଞ୍ଚ ବର୍ଷ ଆମେ ଘରୁ ହିଁ ଖାଇପାରିବା ଏଇ ପାଞ୍ଚ ବର୍ଷ ଘରେ କିଛି ନଦେଲେ ବି ଘରେ କିଛିହିବେନି ବୁଝିପାରୁଛ ନାହେଲେ ଆପଣ? ସେଇ ପାଞ୍ଚ ବର୍ଷରେ ଆମେ ଯଦି ଚାହିଁବା ବେଶ ଟାକୁ ବନେଇ ବିି ପାରିବା।
ଆଜ୍ଞା।
ହଁ ଆମେ ଗୋଟେ ଛୋଟ ଦୋକାନ କରୁଛୁ। ଛୋଟ ଜାଗା ଗୋଟା ଭଲ ମନ୍ଦ ଦେଖିବା ଭଲ କି ଦୋକାନଟାକୁ ଭଲ ଡେକୋରେଟ୍ କରିବା। ଲାଇଟିଂ ଫାଇଟିଂ କରିବା ଟ୍ୟୁବଲାଇଟ ଫ୍ୟୁବଲାଇଟ୍ ଭଲ ମନ୍ଦ ଲଗେଇବା ସବୁ ଆଟାଟ କରିବା ଲୋକମାନଙ୍କୁ
ହଁ ଠିକ୍ କଥା।
ହଁ। ଆ ସେଇଥିପାଇଁ ମୁଁ କହୁଥିଲି, ମୁଁ ସାଙ୍ଗ ସହିତ କଥାବାର୍ତ୍ତା କରେ ସେ କଣ କହୁଛି କଣ ନାହିଁ ଭଲ ମନ୍ଦ ସେଇଠି କୋଉଠିଅଛି ଜାଗା ଗୁଡ଼ା ଦେଖେ ଆଉ ଘରେ ବସିଲେ ହବନି। ଦେଖିବା ଗୋଟେ ଥର ଆରମ୍ଭ କରିବା ଆରମ୍ଭ କରିବା ଦେଖିବା ଗୋଟେ ଥର
ହଁ।
ହଁ ବେଶୀ ନାଇ କୋଡିଏ ପଚିଶ ହଜାର ଲେଖା ଦେଇ ପଚାଶ ହଜାର ଆରମ୍ଭ କରିବା।
ହୁଁ ହୁଁ। ନାଇଁ ମୁଁ ବି ସେଇ କଥା ତୁ ଯାହା କହୁଛୁ ମୁ ତୋ କଥାରେ ସହ ମତ ଦେଖୁଥିଲି କଣ କହିଲୁ?
ନାଇଁ ଯୋଉ ମୁଁ ଯୋଉ କଥାଟା କହୁଛି ମୁଁ ଶୁଣନ୍ତୁ ମୁଁ ଯୋଉ କଥାଟା କହୁଛି ହେ ହେ ଫେ ଫେ ହେଲେ କିଛି ଆଜ୍ଞା ହବନି ଯଦି ବିଜିନେସ୍ କରିବାର ଅଛି ବିଜିନେସ୍ କରିବାର ଅଛି ସିରି ଆକ୍ଟିଂ କରିବାକୁ ପଡିବ ବୁଝିପାରୁଚ ନା ଅଳସୁଆ ହେଲେ ହବନି। ତ ମୁଁ ଖାମ୍ ଖାଲି ରେ ଯୋଉ ଘରୁ ଉଠିବି ଦଶଟା ବେଳେ। ଯିବି ଦୋକାନ ଖୋଲିବି ବାର ଟା ବେଳେ ସେମିତି କିଛି ନାହିଁ ଲାଇନ୍ ରୁଲ୍ ରେ ସବୁ କାମ ଚାଲିବ। ରୁଲ୍ ରେଗୁଲେସନ୍ ରେ। ସକାଳୁ ଉଠିବି ନଅଟା ଭିତରେ ଯାଇକି ଦୋକାନରେ ପହଞ୍ଚିବି ଧୂବ ଧୂପ ଭଲ ମନ୍ଦ ଦେବି। ଦି ଜଣ ଯାଇକି ଦୋକାନ ରେ ପହଞ୍ଚିବା ଭଲ ମନ୍ଦ ଧୂପ ଝୁଣା ଦବା। ଖରକା ଖରିକି ଭଲ ମନ୍ଦ କରିବା ବସିବା ଦୋକାନ୍ ରେ ଯେମିତି ଗୋଟେ ଗୋଟେ ବାଜିବ କି ସାଢ଼େ ଗୋଟେ ବାଜିବ ଟାଇମ୍ ବା ହବ ଆସିବା ଘରୁ ଖାଇବା ଭଲ ମନ୍ଦ କରିବା। ଯେମିତି ସାଢ଼େ ଦି ଟା ତିିନି ଟା ଏ ଘଣ୍ଟାଏ ଦେଢ଼ ଘଣ୍ଟା ରେଷ୍ଟ୍ ନେଇକି ଯେମିତି ସାଢ଼େ ଦି ଟା ତିନ୍ ଟା ବାଜିବ ଦୋକାନକୁ ଯିବା ଦୋ ଦୋକାନ ଖୋଲିବା ଯୋଉ ଏଗାର ଟା ରାତିରେ ଦୋକାନ ବନ୍ଦ୍ ହବ ବୁଝିପାରୁଛୁ ତ ମୋ କଥା?
ହୁଁ ବୁଝିପାରୁଚି ବୁଝିପାରୁଚି, ନାଇଁ ଆମେ ଯୋଉ କହିଲେ ଆପଣ ହୁଁ ଆପଣ ଯୋଉ କହିଲେ ଯୋଉ କଥାଟି ଯୋଉ ଆମର ଯୋଉ ମାଲ୍ ଟେ ଆମେ ଆଣିବା ବୁଝିଲେ କି? ଆପଣ ଯୋଉ କହିଲେ ଆମ ମାଲ୍ ଟି ଆମର ମିଳୁଛି ଭଲ କୋଉଠି କହିଲେ ପାନିପଥ ବୋଲି ଗୋଟେ ଗୋଟେ ଜାଗା ଟେ ଅଛି ବୁଝିଲେ, ବୁଝିଲେ କି? ଗୁଜୁରାଟ୍ ର ଏକ ଜାଗା ଅଛି ସେଠି ସବୁ ଆସୁଛି ବଡ ବଡ଼ କରୋଗୋ ସିପ ରେ ସବୁ ଏଇ କପଡ଼ା ମାଲ୍ ଆସୁଛି, କାରଣ ଆମେ ପ୍ରାୟତଃ ଆମେ ଯୋଉ ଡ୍ରେସ୍ ନାଉଛୁ ସେ ସବୁ ବୋହୁତ୍ ଗୁଡ଼ା ଫାଷ୍ଟ ୟୁଜ୍ ମାନେ ୟୁରୋପ୍ ଦେଶରେ ସିଆଡେ ସବୁ ଲୋକମାନେ ଥରେ ଡ୍ରେସ୍ ନାଇ ଦୋଉଚନ୍ତି। ତାକୁ ଫୋଫାଡ଼ି ଦୋଉଚନ୍ତି ଦେଇଦୌଚନ୍ତି ବୁଝିଲେକି? ସେମାନେ କଣ କରୁଛନ୍ତି ନା ସେଇ କପଡ଼ାକୁ ଆଣିକି ଏପଟେ ଫ୍ରେସ୍ କରିକି ଆଇରନ୍ ରେ ତାକୁ ପ୍ୟାକିଂ କରିକି ବିକୁଚନ୍ତି ସିଏ ପୁରା ଆସିବ ମାନେ ବଡ଼ ବଡ଼ ଗୋଟା ଗୋଟା। ମାନେ ଗୋଛା ହିସାବରେ ଆସିବ ବୁଝିଲେ? କିଲୋ ହିସାବରେ ସେ କପଡ଼ା ପଇସା ବୁଝିଲେ କି?
ହଁ।
ତ ଆମେ ସେଉଠୁ ମାଲ୍ ଉଠେଇଲେ ଆମେ ତାକୁ ଟିକେ ଭଲ ପ୍ରେସ୍ କରିକି ଟିକେ ଡିଜାଇନ୍ କରିକି ତା ଦେହରେ ଗୋଟେ ତା ସାର୍ଟ ପିଛା ଦେଇ ଦଶ ଟଙ୍କା କୋଡିଏ ଟଙ୍କା ଖର୍ଚ୍ଚ କରିବା ବୁଝିଲେ କି? ତ ଆମେ ତାକୁ ଭଲରେ ଭୋହୁତ୍ ଭଲରେ ତାକୁ ଟିକେ
ବୁଝୁଚି ଆପଣ ଯଦି ଚିହ୍ନା ପରିଚୟ କୋଉଠି ଭଲ ମନ୍ଦ ଅଛି ତାହେଲେ ଆପଣ ଦେଖନ୍ତୁ, ନହେଲେ ଆମେ କଣ୍ ଟାଏ କରିବା ଯେଉଁମାନେ ସବୁ ମାଲ୍ ଉଠୋଉଚନ୍ତି ବ ଭଲ ମନ୍ଦ ଅଲ୍ଗା ଦୋକାନୀଙ୍କ ଠାରୁ କଣ୍ଟାକ୍ଟ କରିବା, ନ ବୁଝାସୁଝା କରିବା ଭଲ ମନ୍ଦ କେଉଠୁ ସବୁ ମାଲ୍ ଉଠୁଚି ଭଲମନ୍ଦ।
କେବଳ ଆମର ଯେତିକି ଆମ୍ ଶୁଣନ୍ତୁ ଆମେ ଯେତିକି କମ୍ ରେ କିଣିବା ସେତେ କମ୍ ରେ ବିକିବା। ଆଉ କଣ ଗେତେ କମ୍ ରେ
ମୁଁ ବି ଶୁଣିବାକୁ ପାଇଥିଲି ପ୍ୟାଣ୍ଟ୍ ସାର୍ଟ ସବୁ କଣ ଭଲ ମନ୍ଦ ସବୁ କାଆଁ କିଲୋଗ୍ରାମ୍ ରେ ମିଳୁଛି ସବୁ।
ସେଟି ଯେତେ କମ୍ ରେ ବିକିବା ସେତେକୁ ଅଧିକ ଗ୍ରାହକ ହେବେ। ବୁଝିଲେ କି? କାରଣ ଗ୍ରାହକ ଲୋକଙ୍କୁ ଶୁଣନ୍ତୁ ଶୁଣନ୍ତୁ ମୋ କଥା ଶୁଣନ୍ତୁ। ଗ୍ରାହକ ମାନେ ଗ୍ରାହକ ମାନେ କମ୍ ପଇସାରେ ନେବେ ଗ୍ରାହକ ମେନ୍ ଦେଖନ୍ତି କଣ ଡିସ୍ କାଉଣ୍ଟ୍ ତ ଆମେ ଯଦି ଗୋଟେ ଜିନିଷକୁ ମାନେ ପଚାଶ ଟଙ୍କାରେ କିଣି କି ତାକୁ ଉ ଯୋଉ ଅଶୀ ଟଙ୍କାରେ ବିକିବା ପ୍ରଥମେ କିଛି ଦିନ୍। ତ ସେ ଜିନିଷଟା ଯଦି ଆପଣ ସାର୍ଟ ଟା କିଣିଥିବା ଶହେ ମାର୍କେଟ୍ ରେ ତା ଭ୍ୟାଲୁ ହେଇଯାଉଚି ବିକୁଛନ୍ତି ସମତେ ତିନିଶ ତିନିଶ ପଚାଶ ଯଦି ଆମେ ଦେଢ଼ଶ ଦୁଇଶ ଅଢ଼େଇଶ ଭିତରେ ବିକିଦେଲେ ବି ତ ଆମର ଲାଭ ରହିଲା ପ୍ଲସ୍ ଆମର ଲୋକ ମଧ୍ୟ ଆମ ଏତେ ଆକର୍ଷଣ ହେବେ ବୁଝିଲେ କି? ସିଏ ଯାଇଁକି ତା ସାଙ୍ଗକୁ କହିବ ତା ସାଙ୍ଗ ଯାଇ ତା ସାଙ୍ଗକୁ କହିବ ତମେ ଏମିତି ବି ବିଭିନ୍ନ ପ୍ରକାର ଶୁଣନ୍ତୁ ବିଭିନ୍ନ ସବୁପ୍ରକାର ଭେରାଇଟିର ଅଫ୍ ଡିସକାଉଣ୍ଟ ଅଫର୍ ଦେଇକି ଆମେ ତାକୁ କରିପାରିବା।
ନା ଶୁଣନ୍ତୁ ଆପଣ କହିଆ କଥାଟା ମୁଁ ବୁଝୁଛି। ଆମେ ମାର୍କେଟରେ ବେସ୍ ବନେଇବାକୁ ହେଲେ ସେ ବର୍ଷେ ଏବେ ଲାଭ ରଖିବା ଆମେ କମ୍ ଲାଭ ରଖିବା ବୁଝିପାରୁଛନ୍ତି ନା ମୋ କହିବା କଥାଟା ଆପଣ। ସବୁ ଯୋଉ ଦୋକାନୀ ସବୁ ଲାଭଠାରୁ ଅଧିକ ଲାଭ ରଖୁଛନ୍ତି
ହୁଁ।
ମାନେ ଲାଭର ତିନି ଡବଲ ସେ ଲାଭ ରଖୁଛନ୍ତି, ଆମେ ଗୋଟେ ଡ଼ବଲ ରଖିବା, ଆମେ ଗୋଟେ ଡ-ଲ-ଲ-ଡ଼ବଲ ରଖିଲେ ଆମର ତ ମୂଳ ବୁଡିଯିବନି ନା। ଆମ ଆମର ମୋ ଡା ନାଁଟା ବନେଇବାକୁ ହେଲେ ଆମର ଲାଭଟାକୁ କମ ରଖିବାକୁ ପଡ଼ିବ, ଯେହେତୁ ଲୋକ ଲୋକ କଣ ଲୋକ ଭାବିବେ କି କି ଏଠି କମରେ ମିଳୁଛି ଲୋକ ସାଙ୍ଗସାଥି ଭଲମନ୍ଦ ଚିହ୍ନା ପରିଚୟ ଦ୍ୱାରା ଆମ ଦୋକାନକୁ ଆସିବେ ବର୍ଷେ ଯାଙ୍କେ ଚାଲୁ ଆମର ସେମତି, ତାପରେ ଧୀରେ ଧୀରେ ଧୀରେ ଧୀରେ ଆମେ ରେଟ୍ ବଢ଼େଇବା ଲୋକଙ୍କର ଆଦତ ଲାଗିଯିବ ଆମ ଦୋକାନକୁ ଆସିବାର, ବୁଝିପାରୁଛନ୍ତି ନା ଆପଣ?
ବେପାର ହବ ତମର ଅଧିକ ଲାଭ ବାହାରିବ। ଧର ଆମ ଦଶ ଧର ଜଣେ ଦଶ ହଜାର, ଜଣେ ପାଞ୍ଚ ହଜାର ଉମ୍ ଦଶ ହଜାର ଟଙ୍କା ବିକି ସାତ ହଜାର ଲାଭ ପାଉଛି, ତ ଆମେ ତିରିଶ ହଜାର ବିକି କି ଯଦି ସାତ ହଜାର ଲାଭ ପାଇବା, ତ ଆମ କିଛି ଅସୁ
କିଛି ଅସୁବିଧା ନାହିଁ ଠିକ କଥା। ହଁ ସିଏ ସିଏ ହଁ ସିଏ ଦଶ ହଜାର ବିକିକି ସିଏ ଶୁଣନ୍ତୁ, ସିଏ ଦଶ ହଜାର ବିକି ସାତ ହଜାର ଲାଭ କଲା, ଆମେ ତିରିଶ ହଜାର ବିକି ଦିନକୁ ସାତ ହଜାର ଲାଭ କଲେ।
ହଁ କାରଣ ଆମର ଦିନୁକୁୁ ହିଁ ସେତିକି ବିକ୍ରି ହେଇଯାଉଛି।
ଆମ ଦିନକୁ ଯଦି ହଁ କିଛି ଅସୁବିଧା ନାହିଁ। ଆମେ ଏମତି ଆମେ ଏମତି ବର୍ଷେ ଚଲେଇବା, ଦେଢ଼ ଦେଢ଼ ବର୍ଷ
ହୁଁ ତା ଶୁଣନ୍ତୁ, ତାର ଯୋଉ ବେପାରୀ ତାର ଯେତିକ ସବୁ ଗ୍ରାହକ ଥିବେ ସିଏ ସବୁ ଧୀରେ ଧୀରେ ଆମ ପାଖକୁ ଆସିବେ, ସେ ଦଶ ହଜାର ଗ୍ରାହକଟା ଆମ ପାଖକୁ ଧୀରେ ଧୀରେ ଆସି ସିବେ ନା ନାଇଁ, ତ ଆମର ଚାଳିଶ ହଜାରରେ ପାଁ ଦଶ ହଜାର ଟଙ୍କା ଲାଭ ହେଇଯିବ।
ହଁ ଭେନ ହେଲା ମେନ୍ ହେଲା ଆଜିକା ଡ଼େଟରେ ମାର୍କେଟରେ ଗୋଟା ଘର ମିଳିବା।
ହଁ।
ବୁଝିପାରୁଛନ୍ତି ନା ଆପଣ? ସେଇଟାକୁ ଟିକେ ଭଲ ମନ୍ଦ ଆଖି ବୁଲେଇ ସେଟାକୁ ଟିକେ ଦେଖ ଦେଖିଲେ ହୁଅନ୍ତା ବୁଝିଲେ।
ହୁଁ। ନିଶ୍ଚିନ୍ତ ରୂପେ, ମୁଁ ସେଇଆକୁ ଟିକେ ଆମ ସାଙ୍ଗସାଥି ଏବଂ ଭାଇମାନଙ୍କୁ ମଧ୍ୟ କହିଛି ଏକ ଭଲ ଜାଗା ମାନେ ଯେମତି କିି, ସବୁଥିରେ ସୁବିଧା ହଉଥୁବ ଲୋକଙ୍କୁ ଆସିବା ପାଇଁ ଯିବା ପାଇଁ କୌଣସି ଅସୁବିଧା ହଉନ ଥିବ, ଆଖି ଆଗେରେ ରହୁଥିବ ଦୋକାନଟି ବୁଝିଲେ କି? ଯାଇଁକି ଆମର ଟିକେ ବେପାର ହବ। କାରଣ ବହୁତ
କାହିଁକି ଆମେ ତ ଆଉ କୋଟିପତି ନୁହେଁ ନା, ଆମେ ଗୋଟେ ଭଲ ଗୋଟେ ବଡ଼ ବିରାଟ ବଡ଼ ସୋରୁମ କରି ବସିଯିବା। ଆମେ ଜିରୋରୁ ଷ୍ଟାର୍ଟ କରିବା ବୁଝିପାରୁଛନ୍ତି ନା ଆପଣ? ଆଦାନୀ, ଅମ୍ବାନୀ ସବୁ କଣ ଜିରୋରୁୁ ଷ୍ଟାର୍ଟ କରିଥିଲେ ନା ଆଉ, ତାଙ୍କ କତିରେ କଣ କୋଟି କୋଟି ଟଙ୍କା ସବୁ ଥିଲା? ଜିରୋରୁ ଜିରୋରୁ ଜିରୋରୁ ସିଏ ଆଜି ହିରୋ ହେଇଚ ଚନ୍ତି ବୁଝିପାରୁଛନ୍ତି ନା ଆପଣ? ଆମେ ସେମତି ଜି ଆମେ ତାଙ୍କ ଉଦାହରଣ ମୁଁ ଦଉନି, ଆମେ ସେମତି ଜିରୋ ରୁ ଆରମ୍ଭ କରିବା। ଆରମ୍ଭ କଲେ ଆମେ ଗୋଟେ ଦିନ ନିଷ ଆରମ୍ଭ କଲେ ଜାଣିବା। ମାର୍କେଟର ପରିସ୍ଥିତି ସବୁ ଜାଣିବା, ଆଉ ଘରେ ବସିଲେ ହବ ନା ବୁଝି ଲେ ନା ଆପଣ?
ଆଜ୍ଞା।
ହଁ।
ଆଉ ଆପଣ ଯାହା କହିଲେ ସେଇ କଥା, ମୁଁ ଆଉ ସେ ପିଲାଟା ମୋର ଗୋଟେ ଚିହ୍ନା ଅଛି ସେଇ ପାନିପଥରେ ଏଇ ଯୋଉ କହୁଥିଲି ଲି, ସେଠି ସେ ଚାକିରୀ କରିଛି ବୁଝିଲେ କି? ମୁଁ ତାକୁ ଫୋନ କରିବି ତା ସହ ଯୋଗାଯୋଗ କରି, କଣ କେମିତି ମୂଲ୍ୟ ସେ ସବୁ କଣ ହିସାବ କଣ ବେପାରର ନିୟମ କଣ, ସେ ବେପାରର ମୁଁ ଟିକେ ଭଲସେ ବୁଝିବି ବୁଝିଲେ କି? ଆଉ ଆମକୁ କମ ପଇସାରେ ଅଧିକ ମାଲ ଦେବେ କି, ଆମକୁ କିସ୍ କିସ୍ତିରେ ବାକିରେ କି ପଇସାରେ ମାଲ ଦେବେ କିି, ସେ ବିଷୟ ମଧ୍ୟ ତା ସହିତ ଆଲୋଚନା କରିବି ଆପଣଙ୍କୁ ଯଥାଶୀଘ୍ର ଜଣେଇବି ଏବଂ ଆମେ ମିଳିତ ଉଦ୍ୟୋଗରେ ଏକ ବ୍ୟବସାୟ ଖୋଲିବା। ଏବଂ ଆଶା କରିବି ତାହା ସମ୍ପୂର୍ଣ୍ଣ ଭାବେ ସଫଳ ହବ ଏବଂ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତ ଆପଣ କଣ କହୁଛନ୍ତି ଆଉ?
ଆପଣ ଇତିହାସ ଲେଖା ଅଛି ଯଦି ଦୁଇ ସାଙ୍ଗ ମିଶିବେ ନା!
ହୁଁ କିଛି ହେଇପାରିବନି ନାଇଁ
ନାଇଁ ନାଇଁ କିଛି ହେଇପାରିବନନୁଁ ଆପଣ ଉଦାହରଣ ସବୁ ଆପଣ ସବୁ ଦେଖନ୍ତୁ ଆପଣ ସବୁ।
? ହୁଁ ଯେମିତିକି ମୋଦି ଏବଂ ଅମିତ ଶାହା ଦୁଇ ସାଙ୍ଗ ମିଶିଗଲେ ସେ ଆମ ଦେଶରେ! ପୁରା ଦି ଜଣ ତାଙ୍କର ସବୁଆଡେ
ଟୋଟାଲି ଶୁଣନ୍ତୁ ଟୋଟାଲି ହୋଲ ଦେଶଟାକୁ ସେ କଣ୍ଟ୍ରୋଲରେ ରଖିଛନ୍ତି।
ହଁ ହଉ ଶୁଣନ୍ତୁ ବନ୍ଧୁ ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ କଥା ହଉଛି ମୋର ଗୋଠୁ ଭଉଣୀ ଗୋଟେ ଡାକୁଛନ୍ତି କୁଆଡେ ଯିବେ? ତ ତେଣୁ ମୁଁ ରଖୁଛି ଆପଣଙ୍କୁ ପରେ କଥା ହଉଛି ହେଲା।
ଆଜ୍ଞା ଏବେ ଆଉ କଲ୍ କରିବିନି ଆଜ୍ଞା।
ମୁଁ କରୁଛି ଆପଣଙ୍କୁ।
ହଁ!